ହ୍ୟାଲୋ।
ହ୍ୟାଲୋ।
ହଁ ଆପଣଙ୍କୁ ମୋ କଥା ସୁବୁଚି?
ହଁ ହଁ ସବୁଚି ଆଜ୍ଞା।
ଆଉ କଣ କରହୁଚନ୍ତି କହିଲେ?
ନାଇଁ ଏଇ ଅଧଘଣ୍ଟା ଘଣ୍ଟା ହବ ତ ଉଠିଲି। କାଲି ଟିକେ ଫେରିବା ଲେଟ୍ ହେଇଗଲା। ତେଣୁ ଟିକେ ଏବେ ଉଠିଲି ଉଠିଲା ପରେ ହୁଁ ହଁ ମୁହଁ ଫୂଅଧୋଇ ବସିଥିଲି ବସିକି ଘରେ କହିଲେ ଗୋଟେ ନଡ଼ିଆ ଛଡ଼େଇବା ପାଇଁ। ନଡିଆ ଟା ଛଡଉଥିଲି କିନ୍ତୁ ଦୁର୍ଭାଗ୍ୟବଷଧ ନଡିଆ ଟା କେମିତି ତାର ଗଛରୁ ପଡି ଫାଟି ଯାଇଛି। କି ମୁଁ କତାରେ ଯୋଉ ଛଡୋଉଥିଲି। ନଡିଆ ଟା ଫାଟି ଯାଇଛି ବଡ ଅସୁବିଧା ହେଲା। ଆଉ ତେଣୁ ପ୍ରଭୁଙ୍କର ଏଇ ଇଛାନାଇଁ ତାଙ୍କ ପାଖରେ ଲାଗିବା ପାଇଁ ଆଉ ଗୋଟେ ନଡିଆ ନେଇ ଭୋଗ କରିବା କଥା। ଆଉ ଏବେ ଟିକେ ଚାହା ପିଇବା ଘରେ କୋହୁଛନ୍ତି। ଆଉ ଏ କଥା ଆଉ। ହୁ
ଆଉ ସକାଳୁ ଖିଆ ପିଆ?
ଖିଆପିଆ ହବ ଏଇ ଟିଫନ୍ କରିବା। ମତେ ପଚାରୁିଥିଲେ କଣ ଖାଇବ ମୋର ଯୋ କାମ କର। ଅ ପରଟା କରିଦିଅ ଚିନି ପରଟା ଆଉ କିଛି ଭଜା ଫଜା ଦରକାର ନାହିଁ। ଆଉ ସେ ଚିନି ପରଟା ଦିଖଣ୍ଡ ମୁଁ ଖାଇଦେବି ଆଉ ଚା ଟିକେ ତ ପିଇବି ତାପରେ ଗାଧୋଇିଲା ପରେ କଣ ଖାଇବା ଆଉ।
ଅହ ଅହ ହଁ। ମୁଁ ବି ଏଇ ମୋ ମାମା କହୁଥିଲି ଯେ ଏବେ କି ହଉଛି ମୋ ପାଇଁ ବି ଟିକେ ଚାହା କର। କାହିଁକି ନା ଏବେ ଟିକେ ବର୍ଷା ପାଗ ଦେଇଛି ବୋଲି ମତେ ବି ଟିକେ ଚା ହା ପିଇବାକୁ ଇଚ୍ଛା ହଉଛି। ଆଉ ଆପଣଙ୍କୁ ବି ସେମିତି ବର୍ଷା ପାଗରେ ଚାହା ଆଉ କଣ ଖାଇବାକୁ ଇଚ୍ଛା?
ନା ବର୍ଷା ପାଗରେ ତ ନର୍ମାଲି ଟିକେ ଚାହା ପିଇବାକୁ ଭଲ ଲାଗିବ। ତା ଛଡା ସନ୍ଧ୍ୟା ସମୟରେ ହେଲେ ପକୁଡି ଫକୁଡି ଖାଇବାକୁ ଭଲ ଲାଗିବ। ଆଉ ସକାଳ ସମୟରେ ଚାହା ଟିକେ ପିଇକି ବିସ୍କୁଟ ଦି ଖଣ୍ଡ ଖାଇବ ସନ୍ଧ୍ୟା ସମୟରେ ଚାହା ପକୁଡି ଫକୁଡ଼ି ଟିକେ ହେଲେ ଗରମ ଗରମ ତ ଥଣ୍ଡା ଜିନିଷ ଭଲ ଲାଗିବନି ସବୁ ଗରମ ହେଇଥିବ ସାଙ୍ଗେ ସାଙ୍ଗେ ଛଣା ହେଉଥିବ ଖାଇବ। ପକୁଡ ଟା ହବ ଯେ ପକୁଡିରେ ଟିକେ ସେ ଯୋଉ ଟମାଟୋ ସସ୍ ହେଲା କି ଚିଲି ସସ୍ ହେଲା କିମ୍ବା କଞ୍ଚା ଲଙ୍କା ଟିକେ ପିଆଜ ଟିକେ ଏମିତି ସବୁ ଖାଇଲେ ତାର ଭଲ ଲାଗେ। ବର୍ଷା ଦିନେ ତ ଆପଣ ଦେଖୁନାହାନ୍ତି ଆମ ବାଟରେ ଗୋଟେ ଯାଉଥିବା ବର୍ଷା ହୋଉଥିବ ରେନକୋଟ ପିନ୍ଧି ଯାଇଥିବା ହଠାତ୍ କୋଉ ଚାହା ଦୋକାନ ପାଖରେ ରଖି ଆଗେ ଚାହା ଟିକେ ବି ଗୋଟିଏ ଖାଇଦେଲେ ସେ ଚାହା ଟା ପିଇଲେ ଜଣା ପଡିବନି ଯେ ଉୁଁ ମୁଁ ଚାହା ପିଉଛି ବୋଲି ପାଣି ଭଳିଆ ଲାଗିବ କାରଣ ଆପଣ ଯୋଉ ବର୍ଷାରେ ଆସୁଥିବେ ସେ ଏତେ ଜୋର ଥଣ୍ଡା ହେଇଯାଇଥିବେ ଆପଣ ସେ ଚାହା ଗୁଡାକ ଯେତେ ଗରମ ଥିଲେ ବି ଜଣା ପଡିବନି ଏତେ ଗରମ ଅଛି ବୋଲି। ନାଇଁ କି ଆଜ୍ଞା।
ପୁରା ଆପଣ ଠିକ୍ କଥା କହିଲେ କାରଣ ମାନେ ଏଇ ଯେଉଁ ମାନେ ଶୀତରେ ମାନେ ଥଣ୍ଡା ପାଗରେ ହଉଛି ଏମାନେ ଗରମ ଜିନିଷ ଖାଇବା ଆଉ ପିଇବାର ତାର ମଜଆ ହିଁ କିଛି ଅଲଗା ମାନେ ଏତେ ଭଲ ଲାଗେ ଆପଣ ବିଶ୍ଵାସ ବିଶ୍ୱାସ କରିପାରିବେନି ମନେ ମଣିଷର ଆତ୍ମା ପୁରା ଶାନ୍ତି ପାଇଯାଏ ମୋତେ ଏମିତି ହିଁ ଲାଗେ ମାନେ ଯୋଉ ଗରମ ଦିନେ ମାନେ ଗରମ ଜିନିଷ ଗୁଡାକ ଖାଇଲେ ଶୀତ ଦିନେ ତ ମାନେ ଏମିତି ସବୁ ଖାଇବା କଥା ମାନେ ପାଗ ଅନୁସାରେ ସମସ୍ତେ ଖାଇବା ହଁ କଥା ଆପଣ କହିଲେ ସବୁ ଜିନିଷ ମାନେ ଯେମିତି ଖରାଦିନେ ଟିକେ ଥଣ୍ଡା ପାନୀୟ ଭଲ ଲାଗେ ପଖାଳ ହେରିକା ଭଲ ଲାଗେ। ଅବଶ୍ୟ ଆଜିକାଲି ତ ପାଗ ଏମିତି ହେଲାଣି କି ଖରା ଦିନ ତ ସବୁଦିନ ମେ ଆଛା। ଖାଲି ବର୍ଷା ଦିନ ବି ଛାଡିଦେଲେ ଶୀତ ଦିନରେ ବି ଖରା ହୁଏ ଇଏ ହୁଏ ଆଉ ଆପଣ ଯୋଉ କହିଲେ ନଡ଼ିଆ ଛଡ଼ଉଛନ୍ତି ଆପଣ ବା କାଲି ଗୋଟେ ନଡ଼ିଆ ପାଇଥିଲେ ସେଇ ନଡ଼ିଆ ତ ଛଡଉଥିଲେ ଆ ସେଇ ନଡ଼ିଆ ଟା କଣ ଫାଟି ଯାଇଛି?
ହଁ ସେ ଯୋଉଟା ପାଇଥିଲେି କହୁଥିଲେ ସେଇଟା ଠାକୁରଙ୍କ ଟିକେ ବହୁତ କଥା ସେଇ ନଡିଆ ଟା ହିଁ ବଛରୁ ପଡିକି ଫାଟି ଯାଇଛି କି ମୁଁ ଏମିତି ଛଡଉଥିଲି କତା ବାଜିିକି ଫାଟିଗଲା କଣ ହେଇଛି କିୁ ବହୁତ ଫାଟି ଯାଇଛି। ତେଣୁ ଫଟା ନଡ଼ିଆ ଏ ତ ଭୋଗ କରନ୍ତୁନି ବୋଧେ? ସେଇଥିପାଇଁ ମୁଁ ମନଟା କଷ୍ଟ ହେଲା ପ୍ରଭୁ କାହିଁକି ଏମିତି କଲେ। ଆଉ
ନାଇଁ ନାଇଁ ଫଟା ନଡ଼ିଆ ହଁ ଫଟା ନଡ଼ିଆ ଟା ଜମା ବି ଭୋଗ କରନ୍ତିନି। ଆପଣ ଜମା ବି ସେଇଟା ଭୋଗ କରିବେନି। ସେଇଟାକୁ ଆପଣ ଘରେ ଖାଇଦେଲେ ଛୁଆଙ୍କୁ ନଡିଆ ଛଡେଇଦେଲେ ସେ ଖାଇବେ ଏବେ ଗୋଟେ କାମ କରୁନାହାନ୍ତି ଏବେ ଆପଣ ସମସ୍ତେ କଥା ହେଇସାରିଲା ପରେ ଫ୍ରିଜ୍ ଉପରେ ଅଛି ତଙ୍କୁ କହିଲେ ଡାଳିମ୍ୱ ଯୋଉଁ ଡାଳିମ୍ୱ ଟା କି ମୋ ମାମା ମନ୍ଦିରରୁ ଭୋଗ କରିକି ଆଣିଥିଲେ। ସ୍ନାନ ପୂର୍ଣ୍ଣିମା ଦିନ ଆଉ ଏଯାଏଁ ସେଇଟାକୁ ମୁଁ ଖାଇନାହିଁ ଆପଣ ସେଇ ଡାଳିମ୍ବଟା ଟିକିଏ ମୋ ପାଇଁ ଛଡ଼େଇ ଦେବେ, ଆଉ ଡାଳିମ୍ବଟା ଛଡ଼େଇ ସାରିକି ନଡ଼ିଆଟା ବି ମୋ ପାଇଁ ଟିକେ ଛଡ଼େଇ ଦେଲେ ହଉଛି ଭଲ ହୁଅନ୍ତା। ଦେଖୁନାହାନ୍ତି ଆପଣ ଛଡେଇକି ଦେଖନ୍ତୁ ଆପଣଙ୍କର ଦୁଇ ଝିଅ ସାଙ୍ଗେ ସାଙ୍ଗେ ତାକୁ ପାଇଦେବେ ଅମୃତ ପରିକା। ତ କଣ ରହିବ ଏ ଆମ ଭଳିଆ ମାନେ ଏମତି ପରିବାର ର ଘରେ ମାନେ ରହିବନି ସେଇ ସବୁ ଜିନିଷ କିମ୍ବା ନଷ୍ଟ ମଧ୍ୟ ହେବ ନାହିଁ। ତାକୁ ଆମେ ଆରାମସେ ଖାଇ ଦେଇେଇ ପାରିବା। ଆଉ ଆପଣ ସକାଳୁ ଉଠିକି ଗାଧୁଆବାଧୁଆ ସାରିଲେଣି?
ମୁଁ ଏବେ ଏଇ ଜଷ୍ଟ ଗାଧୋଇବାକୁ ଯିବି। ଆଉ ଦଶ ପନ୍ଦର ମିନିଟ୍ ପରେ ଗାଧେଇବାକୁ ଯିବି। କାରଣ ମୁଁ ଟିକେ ଲେଟ୍ ରେ ଯଉ ଉଠିଲି ତ ତେଣୁ ଗାଧେଇବି। ଦେହଟା ଟିକେ ଆଜି କାହିଁ ଭାରି ମାନ୍ଦା ଲାଗୁଛି। ତେଣୁ ଗାଧେଇବାକୁ ଯିବି ଆଉ ଅଧଘଣ୍ଟ ଭିତରେ ଗାଧୋଇେଇବି ଆଉ।
ଆଚ୍ଛା ଆଚ୍ଛା। ନାଇଁ ମୁଁ କହୁଥିଲି କି ଆପଣ ଆ ମାନେ ମୁଁ ଗଲା ପରେ ହିଁ ଗାଧୋଇବାକୁ ଯିବେ। ଆମ ମୋ ଏବେ କାମ କରିବେ ମୁଁ ଗଲା ପରେ ବିିଁ ଗାଧୋଇ ପାଧୋଇ କି କାଥରେ ଖାଇ ପିଇକି ବାହାରି ଯିବେ ଆଉ। ଆଉ ମୁଁ କଣ କହୁଥିଲି ନା, ଅ ହେଉଛି ଆପଣ ସବୁଦିନ ସକାଳୁ ମଧ୍ୟ ଏଇ ଯେଉଁ ମାନେ ସୋସିଆଲ ମିଡ଼ିଆରେ, ଏଇ ଯେଉଁ ପ୍ରାର୍ଥନା ହେଟା ଶୁଣନ୍ତି ଭଗବାନଙ୍କର ନା କଣ
ହଁ ସବୁଦିନ ସକାଳୁ ମୁଁ ଉଠିଲେ ଟିକେ ଠାକୁରଙ୍କର ଉଁ ଭୋଜନ ଲଗାଏ। ତାର ଆଜି ଗୁରୁବାର ହେଲା ଲକ୍ଷ୍ମୀ ନାରାୟଣଙ୍କର ସୁତମ କି ଅଷ୍ଟକମ କିମ୍ବା ଚାଳିଶା ଏମିତି ପଡେ ବି ଚୁ ଚାଳିଚା ଲକ୍ଷ୍ମୀ ଚାଳିଚା ଏମିତି ବଜେଇକି ଶୁଣେ। ଆଉ ସୋମବାର ଦିନ ଶିବଙ୍କର ଚାଳିଶା କି ମହାମୃ ଞ୍ଜୟ ମନ୍ତ୍ର ଏମିତି ମୁଁ ବଜାଏ ଟିକେ ଘରେ ମତେ ଭଲ ଲାଗେ କାରଣ ଠାକୁରଙ୍କର ଟିକେ ନାଁ ଟା ଘରେ ବାଜିଲେ ଟିକେ ଘରଟା ପବିତ୍ର ଲାଗେ ବୋଲି ମୁଁ ଭାବେ। ଯାହା ହୋଉ କିନ୍ତୁ ମଣିଷ ଆମର ତ ବୟସ ହେଲାଣି ଆସ୍ତେ ଆସ୍ତେ। ତେଣୁ ବହୁତ ଦୁଃଖ ଯନ୍ତ୍ରଣା ଭିତରେ ମଣିଷ ଟିକେ ଠାକୁରଙ୍କୁ ଦେଖିଦେଲେ ଭାବେ ମଣିଷ ଏ ଏ ଯନ୍ତ୍ରଣାରୁ ମତେ ମୁ କ୍ତି ଦିଅନ୍ତୁ ତେଣୁ ସେଥିପାଇଁ ମତେ ଟିକେ ଭଲ ଲାଗେ। ମୁଁ ଠାକୁରଙ୍କ ଭଜନ ବଜାଏ।
ଆଚ୍ଛା ଆଚ୍ଛା ମୁଁ ବି ସେଇୟା ହିଁ ଭାବୁଥିଲି କି କାହିଁକି ନା ଆପଣଙ୍କ ସ୍ତ୍ରୀ ଯେବେ ଯେତବେଳେ ମୁଁ ସହିତ ମନ୍ଦିରରେ ଦେଖା ହେଇଥଲେ ସେଦିନ। ମାନେ ସ୍ନାନ ପୂର୍ଣ୍ଣିମା ଦିନ ଆ ସେତେବେଳେ ହୋଉଚି ବୋହୁତ ଥିଲେ କି ଇଏ ସବୁଦିନ ସକାଳୁ ଉଠିକି ହନୁମାନ ଚାଳୁଶା ନହେଲେ ହନୁ ମାନଙ୍କର ପାଠ ହେଲା ନହେଲେ ଜଗନ୍ନାଥଙ୍କର ଶ୍ଳୋକ ହେଲା, ବିଷ୍ଣୁ ସହସ୍ର ନାମ ହେଲା। ଶିବଙ୍କର କିଛି ଭୋଜନ ହେଲା। ଲକ୍ଷ୍ମୀଙ୍କର କିଛି ଭଜନ ହେଲା, ମା ଦୁର୍ଗାଙ୍କର କିଛି ଭଜନ ହେଲା। କିଛି ନା କିଛି ଗୋଟେ ସିଏ ଲଗେଇକି ଟିକେ ଉର୍ଜା ସାଉଁଣ୍ଟରେ ରଖିଥିବେ। ଯେମିତିକି ସେଇଟା ସମସ୍ତେ ପୁରା ପରିବାର ଲୋକ ଶୁଣିପାରିବେ ଆଉ ସମସ୍ତଙ୍କର ସହ ସକାଳଟା ମାନେ ସକାଳ ସମୟଟା କୁହନ୍ତି ନା ସକାଳ ସମୟଟା ଯଦି ଭଲରେ ବିତିଲା। ତାହେଲେ ଦିନଯାକ ଭଲରେ ବିତିବ। ଆପଣଙ୍କୁ ଏଇ କଥାଟା ଠିକ୍ ଲାଗେ ସକାଳ ସମୟଟା ଭଲରେ ବିତିଲେ ଦିନଟା ଭଲରେ ବିତିବ।
ହଁ ପ୍ରାତ କାଳରେ ଯଦି ଉଠିଲ ତମେ ଶୁଭ ମୁହୂତ୍ତରେ ଉଠିକି ଠିକ୍ ସେ ଇଏ କଲ ତାହେଲେ ତମକୁ ସବୁ ଦିନ ଟା ସାରା ଭଲ ଲାଗିବ। ପ୍ରଥମରୁ ଉଠି ଯଦି ମନ ଗୁରୁପୁର ହେଲା। ଅଶାନ୍ତି ହେଲା ଫୁଣି କିଛି ଦିନ ମାନ ଭଲ ଲାଗିବନି। ତେଣୁ ସଖାଳୁ ଉ ଉଠିକି ପ୍ରଥମେ ନିଜ ହାତ ପାପୁଲିକି ଦେଖିବ।
ହଁ କରାଗେ ବସତେ ଲକ୍ଷ୍ମୀ କର ମଧ୍ୟ ସରସ୍ଵତୀ କର ମିଳେତୁ ଗୋବିନ୍ଦ ପ୍ରଭାାତେକର ଦର୍ଶନମ୍। ଆଗେ ହାତକୁ ଟେକି କି କହିବ ତାପରେ ତମ ଠାକୁରଙ୍କୁ ଜୁଆର ହବ। ତାପରେ ଭୂମି କୁ ପ୍ରଣାମ କରିବ ତାପରେ ଉଠିବ। ଉଠିକି ଆପଣଙ୍କ ପିଲାମାନାନଙ୍କ ମୁହଁ ଚାହିଁବ। ପିଲା ମୁହଁ ମୁଁହ ଚାହିଁଲେ ପ୍ରଥମେ ସକାଳୁ ଶୁଭ। ତାପରେ ଦେବାଦେବୀ ଆପଣଙ୍କ ଘରେ ଯୋଉ ଅଛନ୍ତି ଯାଇକି ଟିକେ ନମସ୍କାର କରିବ। ତାପରେ ଉଠିକି ଯାଇ ସୂର୍ଯ୍ୟଙ୍କୁ ଟିକେ ନମସ୍କାର କରିବ ଆଁ। ତାପରେ ଆପଣ ଯାହା କରିବେ। ପ୍ରଥମେ ସେମାନଙ୍କ ମୁଖ ଚାହିଁଲେ। ଆଉ ବୋହୁତ ଶୁଭ ହୋଇଥାଏ ବୁଝିଲେିଲେ କି।
ହଁ ମୁଁ ବି ସେଇୟା ହିଁ ଭାବେ ହୋଉଚି କି ମାନେ ମାନେ ଭଲ ଏଇଟା ଠାକୁରଙ୍କ ଧର ହୋଉଚି ଆଗ ଉଠିଲେ ଭଲ ମାନେ ସକାଳ ସମୟଟା ଯଦି ଠାକୁରଙ୍କ ନାଁରେ ତମେ ଇଏ କରି ବ ତାହେଲେ ଦିନ ଯାଗା ଆମ କର୍ମ ଗୁଡାକ ଭଲ ହବ। କର୍ମ ହି ଭଗବାନ ଯୋଉ କୁହନ୍ତି। ମାନେ ଭଗବାନ ଚାହିଁଲେ ହିଁ ଆମର କର୍ମ ଭଲ ହେଇପାରିବ। ତ ଭଗବାନଙ୍କ ଆଶୀର୍ବାଦ୍ ଦ୍ଵାରା ସଖାଳର ଆରମ୍ଭ କଲେ। ଆମର କର୍ମଟା ନିଶ୍ଚିନ୍ତ ଭଲ ହବ। ମୁଁ ଠିକ୍ କହିଲି ନା?
ହଁ ଦେଖନ୍ତୁ ଆମେ ମଣିଷ ଆମେ ଭଲ କରୁଚୁ କି ମନ୍ଦକ୍ କରୁଚୁ କି ଭୁଲ୍ କରୁଚୁ କି ପାପ କରୁଚୁ କି କଣ କରୁଚୁ ଆମେ ତ ଜାଣି ପାରୁନୁ। ତେଣୁ ଠାକୁର ରଙ୍କ ପାଖେରେ ଆମେ କ୍ଷମା ପ୍ରାର୍ଥନରେ ମାଗିଆ କଥା ହେ ପ୍ରଭୁ ମୁଁ ଯଦି କିଛି ଭୁଲ୍ କରୁଥାଏ ମତେ କ୍ଷମା କର। ତ ସବୁଦିନ ରାତିରେ ଶୋଇଲା ବେଳକୁ ଠାକୁରଙ୍କୁ ଆପଣ ଭୁଲ୍ ମାଗିକି ଶୋଇବେ। ଯେ ପ୍ରଭୁ ଆଜି ଦିନରେ ମୁଁ ଯାହା କଲି ମତେ ଯାହା କହିଲେ ମୁଁ କଲି। ଆଉ ଯଦି ମୁଁ ଭୁଲ୍ କରିଥାଏ ତାହେଲେ ତୁମେ ମତେ କ୍ଷମା କରିଦବ।
ହଉ, ଆପଣ ତାହେଲେ ଏବେ ଯାଆନ୍ତୁ। ଚାହା ଫା କଣ ପିଇବେ। ମୁଁ ବି ଏବେ ରଖୁଚି ମୁଁ ଆପଣଙ୍କ ସହିତ ଆଉ ଟିକେ ପରେ କ କଥା ହେବି ନହେଲେ ଆପଣଙ୍କ ସହିତ ଆପଣଙ୍କ ସ୍ତ୍ରୀ ଆଉ ଏହି ଭାବରେ କଥା ହେବେ ଆପଣ ଉଭୟ କଥା ହେବେ। ମୁଁ ମୋର ନି ନିତ୍ୟକର୍ମ ଟିକେ ସାରିବି। ଏବେ ମୁଁ ତାହେଲେ ରଖୁଚି ଆପଣ ଯାଆନ୍ତୁ କଣ କରିବେ ଆଜି ବୋଧେ ଆପ୍ ଆପଣଙ୍କର ଡିଉଟି ଅଛି ଅ ଦିନ ଦିଟା ବେଳେ।
ହଁ ଆଜ୍ଞା ମୋର ଆଜି ଡିଉଟି ଦିଟା ବେଳେ ଅଛି। ମୁଁ ସାଢେ ବାରେଟା ଗୋଟେରେ ପଳେଇବି କାରଣ ଗାଡ଼ି ନାଇଁ ମୋର, ହଉ ଠିକ୍ ଅଛି ମୁଁ ରଖୁଚି ଆପଣ ରଖନ୍ତୁ।